ହ୍ୟାଲୋ।
କଣ କରୁଛ?
ହ୍ୟାଲୋ।
କଣ କରୁଚୁ?
ଏଠି ଚକୁଳି ପିଠା କରୁଛି ହଁ। ହଁ ଖାଲି ଚକୁଳି ପିଠା
ଆଉ କଣ ଖାଇଲୁଣି?
ପିଠା କରୁଛି। ବାଇଗିଣି ଛାଣୁଥିଲି ଯେ ଖାଉଥିଲି।
ହୁଁ। ଓହୋ ଏବେ ଗୁଲୁ କଣ କରୁଛି? ତୁ ଗୁଲୁ କଣ କରୁଚୁ?
ଡୁ ଗୁଲୁ ଯାଇଥିଲା ଘର ଠିକି ଯେ ଡୁଗୁଲୁ ଘର ଠିକି ଯାଇଥିଲା ଏଇନିକା ଆସିକି ଏଠି ଅଛି। ତୁ କଣ ରୋଷେଇ କରିଥିଲୁ?
ଆଉ କଣ ଖାଇଲା? ନାଇଁ ଏଇବଳି ମୁଁ କିଛି କରିନି ବାବି ଭାଇ ଆଣିଦେଇଥିଲା ପୋ ଟଳ ପନିର୍ ଯେ ଖାଇଛି ଭାତ।
ଅ ଭୋଜି କୋଉଠି ହେଇଥିଲା ବୋଧେ ଆଉ।
ହଁ ଭୋଜି କୋଉଠି ହେଇଥିଲା ଯୋଉ ଆଣିଦେଇଛି ତ ଖାଇଥିଲି ଆଉ ଆଉ ସୋଟା କଁ ସନ୍ତୁଳନା କଣ କରିଥିଲେ ଯେ ମୁଁ ଖାଇଲିିନି ଆଉ।
ହୁଁ।
ହୁଁ।
ହଉ ଆଉ ଖାଇଚୁ ଆଉ।
ଆଉ ସମସ୍ତେ କଣ କରୁଛନ୍ତି?
ଏଠି ବାପା ଶୋଇଛନ୍ତି ବୋଉ କୁ ପିଠା ଦେଇଚି ସେ ଖାଉଛନ୍ତି ପୁଅ ଏଇଠି ଅଛି ମୁଁ ପି ଠା କରୁଚି ଆଉ।
ହୁଁ ଆଉ ସମସ୍ତେ ଖାଇସାରିଲେଣି?
ଆ ଇଏ ତ କୁଆଡେ ଭୋଜି କରି ଯାଇଛନ୍ତି ତୋଫାନ୍ ଦୋକାନ ପକେଇକି ଆସିଲେ ସେ ଖାଇବେ ଆଉ।
ହଁ ହଉ ଆଉ।
ହୁଁ। ଆଉ କଣ କରିଥିଲୁ?
ଏଇଠି ଛାତ ଉପରେ ବୁଲୁଚି ଟିକେ ଆଉ ତଳେ ନେ ନେଟୱାର୍କ ରହୁନି ତ କିଛି ଦେଖିପାରୁନି ଏଠି ଛାତ ତରେ ଆସିକି ଟିକେ ବସିକି ନିଉଜୁ ହେଗା ଦେଖୁଥିଲି। ଏମିତି ସବୁ ଦେଖୁଥିଲି ବସିକି ମୋବାଇଲ୍ ରେ ଆଉ।
ହଁ।
ହଁ ପରା।
ହଁ ଆଉ ତୁ ଚିଲିକା ଯାଇଚୁ?
ହଁ ମୁଁ ଚିଲିକା ନାରାୟଣୀ ଭଗବତୀ ଆଉ ତାରାତାରିଣୀ ସେ ପଟ୍ ଲାଇନ୍ ସବୁ ଯାଇଛି ସିଦ୍ଧ ଭଇରବି।
ହୁଁ ଆଉ ଛତିଆ ବାଟ।
ଛତିଆ ବଟ ଯାଇନି ଛତିଆ ବଟ ଯିବା ଆଉ କେତେବେଳେ ଆଉ ଛତିଆ ବଟ ରେ କହୁଛନ୍ତି ମାନେ ମନ୍ଦିର ଟା ଦେଖି ପାରିବନି ଠାକୁରଙ୍କୁ ଆଇନା ଯୋଉ ଲାଗିଛି ହେଇ ଆଇନ ରେ ଦେଖିବ ଠାକୁରଙ୍କୁ।
କହୁଚନ୍ତି କଁ ଯଦି ମନ୍ଦିର ଖୋଲା ହବ ବାର ହାତ ଖଣ୍ଡା ଧରିକି ବୁଲିବେ?
ନାଇଁ ନାଇଁ ମନ୍ଦିର ଖୋଲା ହବ ଯଦି ନୁହଁ। ମାନେ ମନ୍ଦିରରେ ନୁହଁ ବଳଭଦ୍ର ମାନେ ଠାକୁର
ହୁଁ।
କଲ୍କି ଅବତାରରେ ବସିଚନ୍ତି। ମାନେ ଜଗନ୍ନାଥ ଠାକୁର ହେନ୍ତି ବସିଛନ୍ତି କିନ୍ତୁ ବଳଭଦ୍ର ଠାକୁର ନ କଲ୍ କି ଅବ ତାର୍ ରେ ବସ୍ଛନ୍ତି ବଳଭଦ୍ର ଯୋଉ ଖଣ୍ଟା ଟା ଧରିନାହାନ୍ତି କି ସେଟା ଧୀରେ ଧୀରେ ବଢୁଚି।
ହୁଁ ସେଇଟା କିଏ ଦେଖି ପାରୁନାହାନ୍ତି ବଢିବା ଟା?
ଜାଣୁଛନ୍ତି ନା।
ଅ ଆମେ ସିନା ଦିନେ ଗଲେ ଜାଣିପାରିବାନି ଯିଏ ସବୁଦିନେ ଦେଖୁଥିବେ ସେ ଜାଣଥିବେ।
ହଁ ଜାଣୁଛନ୍ତି ନା।
ହୁଁ ସେ କଁ ଠାକୁର ହେଇକି ବି ଲୋକମାନଙ୍କୁ ମାରିବେ ମଣିଷକୁ।
କେଜାଣିି କେମ୍ତି କଣ୍ ହେବ ସେଟା ତ ଅଛି ବାର ହାତ ଖଣ୍ଡା ବୁଲିବ ଠାକୁର ହେତବେଳେ କଲ୍କି ଅବତାର ହେଇଯିବ ଆଉ କଣ ଠାକୁର ହେଇକି ରହିବେ।
ହୁଁ।
ଠାକୁର ସେତେବେଳେ କଲ୍କି ଅବତାର ହେଇଯିବ ଆଉ ଖଣ୍ଡା ଟା ଧୀରେ ଧୀରେ ବଢୁଚି ବାରହା ଧଇନି ମ ଯେତେବେଳେ ବାର ହାତ ହବ ସେତେବେଳେ କଳି ଯୁଗ ଶେଷ ହବ। କୁହନ୍ତି ତ ମାଳିକାରେ ଅଛି।
ଆମ ଯୁଗ ଯାଇଥିବ ହାରି।
ବୋଧେ।
ହୁଁ। ଆ ଭଲ ଆଉ- ଆଉ ଦେହ ପା ଭଲ ଅଛି?
ହଁ ଦେହପା ଭଲ ଅଛି। ଗୋଡ ବିନ୍ଧା ହେଇକି ହେରା ଅଣ୍ଟା ଫଣ୍ଟା ପେନ୍ ହଉଚି ମୁଁ କିଛି ବି କରିପାରୁନି କାମ ହେକା।
ଓଃ -ହୁଁ।
ହୁଁ ଖାଲି ଛାତ ଉପରେ ଆସିକି ଟିକେ ବସୁଚି ଆଉ। ହଁ ଘରକୁ ଫୋନ୍ କରିଥିଲି ଯେ କାଇଁ ବିପାଶା କଲ୍ ରିସିଭ୍ କଲାନି ଖାଇ ବସିଥିଲେ କି କଣ କରୁଥିଲେ କେଜାଣି। କାଇଁ କଲ୍ ଉଠେଇଲାନି। ଏଇନୁ କଲ୍ କରିଥିଲା ଯେ ପଛରେ ତା ସହିତ କଥା ହେବି ଆଉ।
ହୁଁ।
ହୁଁ।
ହଁ ଅପ୍
ଏଇଠି ତ ସାଇରେ କେହି ଶୋଇନାହାନ୍ତି। ଏଇ ବର୍ଷାରେ ତିନି ଦିନ ହେଲା ସେଠି ରଘୁନାଥ ମନ୍ଦିରରେ ବିସିକି ତାସ୍ ଖେଳୁଚନ୍ତି ଲୋକମାନେ।
ହୁଁ ବର୍ଷା ଏଠି ଛାଡୁନି ‌ଭଲ କିନ୍ତୁ ଥଣ୍ଡା ଲାଗୁଚି ଆଉ ଗରମ ହଉନି।
ହଁ ଆଷାଢ ମାସ ହେଲା ପରା ସ୍ନାନ ପୂର୍ଣ୍ଣମୀ ଠୁ ଆଉ ଗରମ କଣ ହବ ଏଟା କଣ ଖରା ଦିନ ହେଇଚି।
ହୁଁ ନାଇଁ ମହାପ୍ରଭୁ ଅଣସରରେ ପଡିଛନ୍ତି ଗୁଳୁମୁଳି ହବ ଟିକେ।
ଗୁଳୁଗୁଳି ହବ ଯାଇ ଲାଷ୍ଟେ କେତେ ଦିନ ବଧେ ହବ ଏବେ ତ ହେଇନି।
ହଁ କଉ ଦିନ ଅଣସରରୁ ବାହାରିବେ କେଜାଣି ରଥଯାତ୍ରା କଉଦିନ?
ରଥଯାତ୍ରା ଯାଇକି ଜୁଲାଇ ଷୋହଳରେ ନା କଣ।
ଜୁଲାଇ ଷୋହଳରେ?
ଏଇ ଜୁଲାଇ ମାସ ଏଠି ଚାଲିଚି ପରା ଏଇ ଷୋହଳ ର ଆଡକୁ।
ହଁ ହଇଲୋ ଆହୁରି ଅଛି ଏତେକଦିନି।
ହୁଁ।
ହୁଁ। ଏଇ ଶୀତ ଏଇ ବର୍ଷା ଋତୁ ଟା ଭାରି ଇଏ ଋତୁ ଟା ଶିକି ଶକିଆ ଋତ୍ ତୁ ଟା।
ହଁ ମ ଆଷାଢ଼, ଶ୍ରାବଣ, ଭାଦ୍ ଦ୍ରବ ତିନି ମାସ ତ ଏଇନା ମେଘ ହବ ଆଷାଢ, ଶ୍ରାବଣ, ଭାଦ୍ରବ ତାପରେ ତ ଆଶ୍ଵିନ ଠୁ ଟିକେ ଟିକେ ଶି ଶୀତ ଆରମ୍ଭ ହବ ଆଶ୍ଵିନ
ହୁଁ ସବୁଠୁ ଭଲ କିନ୍ତୁ ଶୀତ ଋତୁ ଟା।
ହୁଁ। ବର୍ଷା ଋତୁ ଟା ବି ଭଲବର୍ଷା ଋତୁ ଟା ସିନା କାଦୁଅ ହବ କାଦୁଅ ହବ ସିନା କିନ୍ତୁ ସମତେ ପଶୁ, ପକ୍ଷୀ, ଗଛ, ବୃଛ, ସମତେ ମନ
ହୁଁ ଯଉ ଗଛରେ ଫୁଲ ନଥିବ ବି ହେଇ ଗଛରେ ଫୁଲ ହବ।
ଆଉ ମଲା ଗଛ ବି ଜିଅନ୍ତା ହେଇଯିବ। ପତ୍ର କଅଁଳିବ ଆଉ ଖରା ଆମେ ସିନା ଘର ଭିତରେ ରହୁଚେ ଖରା ପା ଖରା ପାଇ ପାଇ ଯଉ ଗଛରା ଥିବେ ସେମାନେ ବର୍ଷା ଦିନକୁ ହା ହା କାର ପଡିଲା
ସବୁ- ସବୁ ଋତୁ ଟା ଗୋଟେ ଗୋଟେ ମହତ୍ବ ପୂ- ଅଛି।
ହଁ।
ଆମେ କହୁଚେ ଆମକୁ ଏଇ ଋତୁ ଟା ଭଲ ଆଉ ହେଇ ଋତୁ ଟା ଭଲ କିନ୍ତୁ ସବୁ ଋତୁଟା କିନ୍ତୁ ଭଲ। ଆଉ ଖରା ଦିନେ ଆମେ ଖରା ଇଏ କରିବାନି ତାହେଲେ ଶୀତ ଦିନେ ଆମେ କଣ ଖାଲି ଶୀତ କୁ ଅନେଇବା ବର୍ଷା ଦିନେ ବର୍ଷା ଇଏ କରି ବା ନେହିଁ। ଲାଭ କଣ?
ହୁଁ।
ଆମେ କହିବା ଆମେ ଖାଲି ଭଲ ଖାଇବା ଆଉ ତାହେଲେ ଖରାପ ଉଡା କିଏ ଖାଇବ।
ସେଇଆ।
ହୁଁ ଆମେ କହିବା ଆମେ ଭଲ ଖାଇବୁ ଭଲ ଇଏ ହବୁ। ଲାଭ କିଛି ନାହିଁ ସବୁ ଟାକୁ ସବୁ ଇଏ କରିବା କଥା। ହ ହୁଁ ଆଉ ରୋଷେଇ କଣ ଜାଣିଛୁ?
ରୋଷେଇ ଏମିତି ସବୁଥିରେ ଧୀରେ ଧୀରେ ଶିଖିଛି ଆଉ।
ରଥଯାତ୍ରା କୁ କଣ ଆଇଟମ କରିବୁ?
ରଥଯାତ୍ରାକୁ ଦେଖିବା କଣ ପିଠାପଣା ହେରିକା କରିବା ଆଉ। କେବେଠୁ ତ ହେଇନି ଏମିତିରେ ବି ହବା ହେଠିକି ଆଉ।
ହୁଁ ଆମର ଟିକେ ବର୍ଷା ପାଗ ହେଇଛି ତ ମୁଁ କହିଲି ଟିକେ ପିଠା କରିଦବା ଆଉ।
ହୁଁ।
ହୁଁ। ଏବେ ତ ସବୁ ଧାନ ବୁଣା ହେରିକା ଚାଲିଲାଣି ଅକ୍ଷିତୃତୀୟା ଠୁ ଆଉ।
ହଁମ।
ହୁଁ।
ମାନେ ଖରା ଦିନେ ଲୋକ ଏତେଆସିକି ପ୍ରାୟ ସବୁ ଦେଖା ଦିଅନ୍ତିନି ବର୍ଷା ଦିନ ଯେ ବସିକି ତାସ ଖେଳୁଛନ୍ତି।
ହୁଁ।
ତା ପରେ ଖରା ଦିନେ କାର କଣ ଯାଇଛି ବସି ଏତେଟା ଯା ଏ ଦାଣ୍ଡରେ ଗୁଲି ଗ ପ କରିବ ଯାଇକି ସବୁ ଘରେ କିିଆଁ ଫ୍ୟାନ୍ ଲଗେଇକି ବସିବେନି ଫ୍ୟାନ୍ ଏସି
କିନ୍ତୁ ବର୍ଷା ଖରା ଋତୁ ଟାରେ ବେଶୀ ଯାର ନାହିଁ ସେ ଦାଣ୍ଡରେ ଶୋଉଚନ୍ତି।
ହୁଁ ଆଗରୁ କେତେ ଲୋକ ଦାଣ୍ଡରେ ଶୋଉଧଥିଲେ କହିଲୁ ଏ ତଳେ ଭୂଇଁ ରେ ରୋଡ ରେ କିନା ଏବେ ଶୋଇବେ ଯଦି ଯୋଉ ଅନୁସାରେ ଯୋଉ ମଦ ପିଇକି ଉତ୍ପାତ ହୋଉଚନ୍ତି ଭେଣ୍ଡା ପିଲାଗୁରା ମଡ଼େଇ ଦେବେ ସାଡେ ଗାଡି।
ନାଁ ହଁ କାଲି ଦେଖୁନୁ ବାହାଘର ଟା ଭାଙ୍ଗିଗଲା।
ତାର କେମିତି କଣ ହେଲା ପୁଅଟା କୁଡେ ଗଲା?
ପୁଅ ଟା କୁ ଝୁଅ ଟା ପଳେଇଛନ୍ତି କୁଆଡେ। ହୁଁ ସିଏ କୁଆଡେ ଲୁଚିକି ଯାଇଛନ୍ତି ହେରି ଆଉ। ହୁଁ କେଜାଣି ବାହାଘର ଲୁଚାଣିଆ କରିଦେଇଥିବେ।
ହଁ ମ ବାହାଘର କରିକି ଘରକୁ ନେବେଣି।
ହୁଁ।
ଏଇଟା ଗୋଟେ ସବୁବେଳେ ମନେ ରହିବ ଆମ ବାହାଘର ଦିନ ଏମିତି ଡିଷ୍ଟର୍ବାନ୍ସ ହେଇଥିଲା।
ହୁଁ ଅଠ ସରକାର ତ ନିୟମ କରୁଚି ଅଠର ବର୍ଷ ନହେଲେ ବାହାଘର ହବନି କାହିଁକି ଅଠର ବର୍ଷ ନହେଲେ ଅଙ୍କେ ଅନ ବାହାଘର ରୋଗ ନହେଲେ କଣ ହୋଉଚି।
ହଁ ସେଇ ଅଠର ବର୍ଷ ଉଣେଇଶି ବର୍ଷ ହେଲେ ହବନି ବାହାଘର? ଏବେ ତ ବେଶୀ କିଲିକିଲି ହୋଉଚନ୍ତି ଷୋହଳ ବର୍ଷରୁ ବା ହେଇ ପଡ଼ିକି।
ହଁ। ନାଇଁ ଅଠର ବର୍ଷ ପୁରିବା ଦିଇ ଦ ଦିନ ଠିକ୍ ମାସେ କେଟେ ବାହାହବ।
ହୁଁ ସେଇ କଥା।
କାହିଁକି ଏମିତି କେସ ଖାଇଲା ଯାଏଁ ଯିବୁ କାହିଁକି ଅଧା ବେଦୀରୁ ଉଠିବ କାହିଁକି।
ଆମେ ପୁଣି ଏଠି କୋଡିଏ ଏକୋଇଶି ବର୍ଷରେ ବାହା ହେଇଛୁ କଣ ହେଇଯାଇଛି ସେଠୁ କାହିଁ କେସ ବାସ କିଛି ନାହିଁ।
ଆମେ ଅଚିନ୍ତାରେ ମୋ ବାହାଘର ଟିକି ଲକଡାଉନ ଥିଲା। କୋରୋନା କେତେ ଇଏ କଲା କେତେ ଲୋକ ମଲେ।
ସମସ୍ତଙ୍କ ପରିବାରରୁ ପ୍ରାୟ।
ହଁ କୋରୋନା ଗୋଟେ ଭାରି ମାରାତ୍ମକ ରୋଗ ଟେ।
ହୁଁ ଓଡିଶା କୁ ଆସିଥିଲା ଲୋକଙ୍କୁ ଖାଇବ ବୋଲି।
ହୁଁ।
ଆମ ଓଡ଼ିଶାରୁ କେତେ ଜନଶୂନ୍ୟ ହେଇଗଲେ କରୋନାରେ।
ହୁଁ।
ପ୍ରତି ଘରେ ହାହାକାର କାନ୍ଦବବାଳି।
ହୁଁ।
ସେଇ ସମୟରେ କେହି କାହା ଦୁଆରେ ପଶିବେନି କେହି କାହା ଘରକୁ ଯିବେନି। କିଏ ଛିଙ୍କିବନି, କିଏ କାଶି ସି ବେନି ସବୁ ମାସ୍କ ଲଗେଇବେ କେତେ ପାଲା ହେଲା।
ହଁ, ଯାହାକୁ ଦେଖ ନାକରେ ଗୋଟେ ଲଗେଇକି ବୁଲୁଥିବେ। ଆଉ ଏବେ ଜାଣିଛୁ, ଚାରିଧାମ ସବୁ ବୁଲିଯିବେ ତୀର୍ଥଗାଡ଼ି।
ହୁଁ, ତୋ ଶାଶୁ ଶ୍ୱଶୁରଙ୍କୁ ଛାଡ଼ିଦେ, ଯିବେ ବୁଲିକି ଆସିବେ।
ସେ ବାହାରିଥିଲେ ଯେ, ସେ କୋଉ ଯାଇପାରିବେ ମ?
ହଁଲୋ ଝିଅ, ସେ କୋଉ ଯାଇପାରିବେ
ହୁଁ, ତୁଚ୍ଛା ଟା କୋଳ ଉଠଉ ଅଠର ହଜାର ଟଙ୍କା ଅଠର ହଜାର ଟଙ୍କା ଦେଇକି ଯାଇଥିବେ, କୋଉ ଜାଗାରେ ଯାଇପାରିବେନି। ହଁ, ଛତିଶ ହଜାର। ପୁଣି କଣ ହାତରେ କିଛି ଧରିକି ଯିବନି?
ଛତିଶ, ପୁଣି ହାତରେ ଧର ଚାଳିଶି। ହାତରେ ଧରିଥା ତିରିଶ। ଏନୁ ଷାଠିଏ ସତୁରୀ ହଜାର ଖର୍ଚ୍ଚ। ଆମ ବା ଯୋଉ ଯାଇଥିଲା, ପନ୍ଦର ହଜାର ଟିକେଟ ହେଇଥିଲା ଆଉ ପନ୍ଦର ହଜାର ହାତରୁ ନେଇଥିଲା।
ସେ ଜଣେ ଯାଇଥିଲେ।
ହଁ,
ଓଁ ମୁଁ ଆଙ୍କୁ କହିଲି, ମୁଁ ଯାଉଛି ଚାରିଧାମ ତୀର୍ଥ କରିକି ଆସି
ଆଗୁଆ ବିସର୍ଜନ କରିଦେ।
ହୁଁ,
ଚାରିଧାମ
ହୁଁ,
ଉଁ,
ଭଲ ଯେ ଲୋକ ଯାଉଛନ୍ତି ନା, ଭଲ ଆଗୁଆ ତୀର୍ଥ! କାହା ଜୀବନ କେତେବେଳେ କଣ ଅଛି କହିହେବ?
ଆରେ ମଣିଷ ଜୀବନ ଆମ ପାଇଛେ, କେତେବେଳେ କଣ ହଉଛି, ଏଇଟି ନୂଆ କ କଥା ହଉଛି, ଆଉ ଟିକେ କଣ କୋଉଟା କିଏ ଜାଣିଛି?
ତାପରେ, ଆଜି ରାତି କାହାର ଶେଷ ରାତି ହେବ, କିଏ ଜାଣିଛି?
ହଁ, ଏଇଥିପାଇଁ ଯେତେ ଦିନ ବଞ୍ଚିଛ, ଖାଇପିଇକି
ଭଲ ସେ ଲାଇଫ୍ କୁ ଉପଭୋଗ କର। ବୁଲାବୁଲି କର, ଭଲ ଖାଅ, ଭଲ ପିନ୍ଧ, ଭଲ ଲଗାଅ।
ମାଇଁକି କହିଲି ଯିବା କର୍ଣ୍ଣାଟକ ସାଇ ମନ୍ଦିର, ମତେ କହୁଛି ନା ହୁଁ ହୁଁ, ମହାରାଷ୍ଟ୍ର କୋହୁଛି ନାଇମ।
ହୁଁ।
କହୁଚି, ତମେମାନେ ସବୁ ଯାଅ।
ହୁଁ, ତମେମାନେ ତ ମେଳ ହେଇଥିଲୁ ଯିବୁ ବୋଲି?
ହଁ, ଆମେ ଯିବା ଯୁଆଡ଼େ ହେଉ ପଛେ।
ଟିକେଟ୍ କରିକି ଯିବା ଆଉ, ମିଶିକି ଆଉ।
ଆ, କିନ୍ତୁ ଯିବା ଏବେ କୋଉଦିନ ଗୋଟେ ବାହାରକୁ? ଶୀତଦିନେ, ହଁ।